ହଁ କ କିଛି ନାହିଁ ଖାଇ ପିକି ଆସିକି ଏଇନା ଗଡୁଛି ଆଉ କଣ ତୁ କଣ କରୁଥିଲୁ
କଣ ରୋଷେଇ କଣ ହେଇଥିଲା ନାଇଁ ଆମର ତ ଏପଟେ ଏଠ ଛାତ ଉପରେ ଥିଲି ଏଇନେ ଟିକେ ଟିକେ ଝିପି ଝିପି ପକ
ଓ ବଢ଼ିଆ ଆଉ ଗୁଣ୍ଡୁଛି ମୂଷା ହଁ
ଦିନ ତ ଆମେ ଏଠି ଶୋଇବୁ ଆମେ ରାତିରେ ଆଜି ଛାତ ଉପରେ ଶୋଇବୁ ହଁ ବା ଟିକେ ପାଗ ଫିଟି ଯାଉ ମାନେ ଏଇନେ ଝିପି ଝି ପଉଛି ମତେ କାଇଁ ଲାଗୁନି ପକେଇବ ବୋଲି ଏଇଠି ଗୋଟେ ଅଛି ଗୋଟେ ମାନେ ଭଙ୍ଗା ଖଟିଆ ମାନେ ମାନେ ଯୋଉ ଏଇ ଯୋଉ ଫୋଲଡିଙ୍ଗ ବେଡ ଭଙ୍ଗା ଖଟିଆ
ହଁ ହଁ
ହେଲା ସେଗୁରା ଆଣି ପକେଇକି ଏଇଠି ଶୋଇବୁ ଭାବୁଛୁ ଆଉ ଏ ହୁଁ
ଫ୍ୟାନ୍ ଟିକେ ଲଗେଇଦବୁ ନହେଲେ ହଁ ଘରେ ପହ ଏଇ ଘର ପାଖ ମ ଏଇ ଯ ପାଖରେ ଥିଲା ହଁ ହଁ ଥିଲା ନା କଣ ଏଠି ଗୋଟେ ପିଲା ତ ସେ
ହଁ ଆଉ ଚିକୁ ରୋଷେଇ କଣ ହେଇଥିଲା ତାଙ୍କର ରୋଷେଇ କଣ ହେଇଥିଲା
ତାଙ୍କର ତାଙ୍କର ଆ ଥିଲ ଏ ତ ଏବେ ନାହିଁ ସେ ସେଇଥିପାଇଁ ଜଳଖିଆ ଗୁଡା ନ୍ତ ପୁରା ବଢିଆ ବଢିଆ ଟେଷ୍ଟ କରନ୍ତି ଏ ବରା ଇଟିଲି ତରକାରୀ ପୋଡ ପିଠା ଏମିତି ସବୁ କରିଥିଲେ ଵଡ଼ିଆ ବଡ଼ିଆ
ହ କାହିଁ କହୁଛୁ ଏପଟେ ପାଟିରୁ ଲାଳ ବହିଲାଣି ଏକା ଏକା ପଳେଇଲ ଆଉ ଆ ସେଣା କାଲି ଯିବା କାଲି ଯିବା କଲେଜ
କାଲି ଯିବା ବା କାଲି କଲେଜ୍ ଯିବାକୁ ପଡିବ
କାଲି ମତେ ବି କଲେଜରେ ଡାକୁଛନ୍ତି ଯେ କିନ୍ତୁ ମୁଁ ଭାବୁଛି ଯିବିନି ବୋଲି ପୁଣି କଣ ମିଶା ହଉଛି ପୁଣି ଯିବି। ପିଲା ତ ଭାଇ ଆସୁଛନ୍ତି କିନ୍ତୁ ଫୋର୍ସ କରିକି ଟିଚର ମାନେ ବି ଡାକୁଛନ୍ତି। ମୁଁ ଜି ଯି ନା ଯିବିନି ସେୟା ଭାବୁଛି ଏତେ ଦିନି ହେଲା ରହିଗଲିଣି ଆଉ କ୍ଲାସ୍ କରିବାକୁ ଆଉ ଇଚ୍ଛା ବି ହଉନି।
ହଁ ବା ସେଇ କଥା ଭୟ ଲାଗିବ ଗଲେ।
ହଁ ବା କୋଉ ଟପିକ୍ ପଢା ହଉଛି କି କଣ ବିଷୟ ମୁଁ ତ ଏ ପର୍ଯ୍ୟନ୍ତ ବହି କିଣିବାକୁ ନାହିଁ ମୁଁ ଯାଇ କଣ କରିବି?
ହଁ ବା ମୋର ବି ତ ବହି
ସେଇୟା ତ ମାନେ ଯାଇକି କଣ ପଢିବୁ କଣ ନାହିଁ କିଛି ଜଣା ନାହିଁ ବୋକାଙ୍କ ଭଳିଆ ଯାଇକି ବସିଲେ ଲାଭ କିଛି ନାହିଁ।
ହଁ ତାଙ୍କ ଭାଇ ଅଲଗା ଡିପାର୍ଟମେଣ୍ଟ ତାଙ୍କ ତରଫରୁୁ ବହି ଦେଇ ଦଉଛନ୍ତି ରେ। ବଟି ରେ ସେମାନେ ତାଙ୍କୁ ବହି ଦେଇ ଦେଇଛନ୍ତି ତ ଆମର କିଛି ଦବବାର ନାହିଁ କିଛି ନହିଁ।
ହଁ ଚକୁଙ୍ଗର ମ୍ୟାମ୍ ରିଟାୟାର୍ଡ ହେଲେ ତାଙ୍କର ଫେରୱାଲ ଦିଆହ ହେଲା ସିଏ ସାଙ୍ଗେ ସାଙ୍ଗେ ମାନେ ରେ ମାନେ ତାଙ୍କର ଯୋଉ ମ୍ୟାମ୍ ଯାଉ ଯାଉ ତାକୁ କଲେ ଆରେ ଚିକୁ ମୁଁ ତ ପଳେଇବିରି ରିଟାର୍ଣ ନେଇଯାଉଛି ତ ତୁ ଗୋଟେ କାମ କରେ ଏଇ ବହିଟା ନେ ପଢା ପଢି କରିବୁ ଭାଇ ସେ ବହି ର ଦାଁ ପାଖାପାଖି ପାଞ୍ଚ ଛଅଶହ କଣ ହବ ସେଇ ବା ଏ ଭାଇ ମାଗଣା ସବୁ ପାଇ ଯାଉଛନ୍ତି ଭାଇ ଆମେ ହିଁ ପୁ
ଆମେ ହିଁ ପାଉନୁଁ ଆମର ତ ଡିପାର୍ଟମେଣ୍ଟ ବହି ପଢିବୁ ରେଫେରାଲ ଗୁଡା କିଛି ଲାଭ ନାହିଁ। ଆଉ ଗୁଟା ପଢିଲେ ଅଯଥା ଆହୁରି ପାଗଳା ହେଇଯିବ ତୁ।
ସେଇ କଥା, ଆଉ ଆଜି ଚାରିଟା ବେଳେ ଆମ ଏପଟେ ଆଜି କ୍ରିକେଟ୍ ଖେଳୁଥିଲୁ। ହେଲା। ଭାଇ କାହ୍ନା ପୁରା ପୁରି ସତରେ ଚେଞ୍ଜ ହେଇଯାଉଛି ପୁରା ଚେଞ୍ଜ ହେଇଯାଉଛି।
କନ୍ହା।
ହଁ ତା ଭାଇ ମୁଁ ଜାଣିପାରୁନି ତ ମାନେ ତା ମୁଣ୍ଡରେ କଣ ଚାଲୁଛି ଆଜି ଚକୁର ମୋର ଆଜି ଏମିତି ବହିଥିଲୁ ହେଲା କଣ ମାନେ ଆମେ ହଠାତ୍ କିନା ପ୍ଲାନ କଲୁ ଚାଲେ ଗୋଟେ କଣ ଗୋଟେ ଖାଇଦେଇ ଆସିବା ଭୋକ କଲାଣି ତ। ନାଁ ବ୍ରହମେଶ୍ୱର ତ ଏତେ କିଛି ଭଲ ନାହିଁ ସେ ହଉ କାନ ଦୋକାନ ଆଡେ ଚାଲେ ଯିବା ସେଠି ଗୋଟେ ଗୁପ୍ ଚୁପ୍ ବାଲା ଗୋଟେ ବ ତେ ତ ସେଠି ଭଲ ଖାଇବା ହଉ
ବଢିଆ ଗୁପ୍ ଚୁପ୍ ଖାଇବୁ ତ ପାଟି କଣ ହେଇ ଜୀବ ଏଡେ ଏଡେ ଆଁ କଲାଳୁ।
ସେ ବା ମତେ ବି ସେ ସେଇଆ କହିଲା କହିଲା ଚାଲେ ସେଠି ଚାଲେ ଗୁପ୍ ଚୁପ୍ ଖାଇବା ବସିବାଆ ଆଉ ଆସିବା ସେ ଆଉ ମୁଁ କହିଲି କନ୍ହା ନା ନାଇଁ ଚିକୁ କହିଲା ଚିକୁ କିହିଲା କନ୍ହା କତିରେ ଦେଖା କରିବା। ତା ସାଇଡ୍ ରେ ଗୁପ୍ ଚୁପ୍ ବାଲା ଅଛି ସେଠି ଗୁପ୍ ଚୁପ୍ ଖାଇବା କଥା ହବା ତାପରେ ଆସିବା ଆଉ। ମୁଁ କହିଲି ହୋଉ ଚାଲ୍। ହଉ ଚାଲ୍ ଦେଖିଲା ବେଳୁ ଆଜି ବେଳା ଖରାପ ଗୁପ୍ ଚୁପ୍ ବାଲାଟା ଆଜି ଆସିନଥିଲା।
ଆଜି ରବିବାରେ ହେଇ ପଳେଇଛି କୁଆଡେ ବୋଧେ ଆଉ। ହୁଁ।
କାନା କତିରେ ବସିଲୁ ଗପ ସପ୍ କଲୁ ମାନେ କାହ୍ନା କହୁଥାଏ କଥା ରା ମତେ ହସ ଲାଗୁ ଥାଏ। ମାନେ ଧର ତାଙ୍କ ପ୍ୟାରେଣ୍ଟ ବିଷୟରେ ମାନେ ମୁ ବୁଝି ପାରୁନି ମାନେ ଏଇ ଯୋଉ ରିଲ୍ସ୍ ଦେଖି ଦେଖି ପିଲାମାନେ କେତ ମାନେ ଖରାପ ହେଇଯାଉଛନ୍ତି। ମାନେ ଧର ତ ଘରେ ମାନେ ମୁଁ ବୁଝୁଛିି ମାନେ ଧର ତୋତେ ଏଇନା ତ ଘରେ ଏଇନା ଗାଳି କଲେ ଏ ତୁ ଦୁଷ୍ଟ ହଉଛୁ ତୁ ବା ମାନେ ଦୁଷ୍ଟ ହଉଛୁ ପୂଝା ଟା ତୁ ଆମ ଘରୁ ବାହାର ଯା ଧର ଘରେ ଏମିତି ର କିଛି ଗୋଟେ କହିଲେ ହେଲା ତାମାନୋନେ ତୁ ଘର ଲୋକଙ୍କ କଥାକୁ ତୁ ଧରିବୁ?
ଆ ସେଗୁଡା କଣ ଧରିବା କଥା
ନା ମୋ ଘର ଲୋକ ମତେ ଏମିତି କାହିଁ କହୁଛନ୍ତି ମତେ ଖରାପ ଲାଗୁଛି ମତେ ବାଧୁଛି ମୁଁ ଏତେ କାମ କରୁଛି ତାଙ୍କ ଆ ଖୀରେ କିଛି ଦେଖାଯାଉନି ଆରେ ଭାଇ ସିଏ ଠିକ ଦେଖୁଛନ୍ତି ସିଏ ସବୁ ଜାଣୁଛନ୍ତି ସିଏ ଗୋଟେ ସେମିତି ସିଏ କଣ ଜାଣୁନାହାନ୍ତି ସେଇ କଥା ତୁ କେତେ ପରିଶ୍ରମ କରୁଛୁ ସକାଳୁ ଉଠିକି ଭାଇ କାଉ ମାନେ ଯୋଉ ସକାଳୁ ଯୋଉ କାଉ କୋଇଲି ବି ଉଠିବେନା ସେମାନେ ବି ଦେଖି କହିଦେବେ କି ନାଇଁ କାହ୍ନା ଏତେ ପରିଶ୍ରମ କରୁଛି ହେଲା ଘର ଲୋକ କଣ ଜାଣିନାହାନ୍ତି ଘର ଲୋକ
ଘର ଲୋକ ଜାଣିନାହାନ୍ତି ତତେ କଣ ମୋ କହୁଛନ୍ତି ତୁ କରିବୁ କରିବୁନା କାମ ଏତେ କାମ ଅଛନ୍ତି କଣ ବାପା ନିଜେ କରିବେ ନା କଣ
ସେଇ କଥା କାହ୍ନା ପୁଣି ଦେଖିଆ କାହ୍ନା ପୁଣି ଆମରି ବୟସର ପିଲା ନା ନାହିଁ ହେଲା କିନ୍ତୁ କିନ୍ତୁ ମାନିବାକୁ ପଡିବ ଆମ ଠାରୁ ଯାହା ହେଲେ ବି ଅଧିକ କାମଟା ସିଏ କରୁଛି
ହଁ ଅଧିକ କାମ ସେ ସକାଳୁ ଉଠିକି ଗାଇ ଫାଇ ମେଣ୍ଢା ଫେଣ୍ଡା ଅଛି କେତେ କାମ କରୁଥିବ ଆଉ କ୍ଷୀର ଫୀର ଦୁହାଁ ଦୁହିଁ ଅଛି ଖାଇବା ପିଇବା ଅଛି ସେ କରିବାକୁ ବାଧ୍ୟ
ମୁଁ ତ ପ୍ରାୟ ଦେଖିଛି ବେଳେ ବେଳେ କଲେଜ ନ ଯାଇକି ଏମିତି କ୍ଷୀର ଫୀର ଦିଆ ନିିଆ କରେ ସିଏ
ହଁ ହଁ ସେ ତ କଲେଜ ଅଧିକ ସମୟ ଯାଏନି କ୍ଷୀର ଦେବାକୁ ଯାଉଛି ରାତିରେ ପୁଣି ଏଠି ଠିଆ ହେଇକି ପୋଡ ରାବିଡି ଛେନା ଏମିତି ଦଉଛି
ସେଇ କଥା ମାନେ ତା ତାକୁ ମାନିବାକୁ ପଡିବ ମାନେ ଏତେ ହେଇକି ବି ତାକୁ ମାନେ ରେସପେକ୍ଟ ଦବାକୁ ପଡିବ ଭାଇ ଅଲଟ୍ରା ଲେଜେଣ୍ଟ ସିଏ ଲେଜେଣ୍ଟ ଭାଇ ସତକଥା କିନ୍ତୁ ଭାଇ ଯୋଉ ପ୍ୟା ଏ ରିଲ୍ସ ଫିଲ୍ସ ଦେଖିକି ଭାଇ ମୁଣ୍ଡ ଖରାପ କରି ପ୍ୟାରେଣ୍ଟସ ପାଖରେ କଣ ଦିଟା ବାପା ବୋଉ କାଳେ କହିଦେଇଛନ୍ତି ତୁ ସେଇ କଥା ତାଙ୍କୁ ଧରିକି ଗୋଟେ ବସିବୁ ହେଲା ଆ ଏଇ ଗୋଟେ କଥାଟା ମତେ ଭାରି ଅକଳିଆ ଲାଗିଲା ମୁଁ କହିଲି କାଳେ ମନରେ କାଇଁ ରଖିବା ଜନ୍ମ ଯୁ ବି ଏଇ କଥାଟା କହିଛି କଣ ଗୋଟେ ଏଇଟା ଗୋଟେ ଥିଲେ ଏମିତି ଭାବିବା ଟା ଖରାପ ଆକ୍ଟୁଆଲୀ ଆରେ ସମ ତମ ଘରେ ସମସ୍ତଙ୍କୁ ସେମିତି କୁହନ୍ତି ହେଲା କାଇଁ ଦୁଷ୍ଟ ହଉଛୁ କାଇଁ
ହୁଁ ଆ ସିଏ ଅଯଥାରେ ଗୋଟେ ପଇସା ଖର୍ଚ୍ଚ ଖର୍ଚ କରିଦେଇଥିବ ସେଇଥିପାଇଁ ତାକୁ ପାଟି କରିଥିବେ ଅଙ୍କଲ
ମାନେ ଦେଖେ ହଁ କାହ୍ନାର ବି ବେଳେ ବେଳେ ମାନେ କାହ୍ନା ବି ମାନେ ମୋ ଅଜଥା ଖର୍ଚ୍ଚ ବେଶୀ କରେ ଦେଖୁନୁ ଫ୍ରି ଫାୟାର ଗୋଟେ ଖେଳ ତୁ ସେଥିରେ କେତେ କେତେ
ସେଥିରେ ସେ କେତେ ଜାଗା ପଇସା ବେ ଲଗେଇଚି ରେ ମଝିରେ ଭାଇ ଷ୍ଟୋରି ପକେଇଲା ଦେଖିଚୁଟି ହ୍ବାଟ ସପ୍ ରେ
ହଁ ମୁଁ ସେରା ଆକ୍ଚୁଆଲି ମୁଁ ଫ୍ରୀ ଫାୟାର ଖେଳେନି ନା ଶୁଣୁ ମୁଁ ଫ୍ରି ଫାୟାର ଖେଳେନି ତ ମୁଁ ତା ବିଷୟରେ ଏତେ କିଛି ଜାଣିନି କିନ୍ତୁ ମୁଁ ଏତିକି ଜାଣିଛି କିନ୍ତୁ ସେ ବହୁତ ପଇସା ଲ ଥିବେ
ବହୁତ ପଇସା ଲଗେଇଛି ମଝିରେ ତାକୁ କିଏ ଗୋଟେ କଣ କହିଦେଇଥିଲା ନା କଣ ସେ ଆଠଶହ ଟଙ୍କିଆ ବୋଧେ ବାଡେଇଛି ଏକାଥରେ ଦଶଟା କି ପନ୍ଦର ଟା ଖଣ୍ଡେ
ଦଶଟା ପନ୍ଦରଟା ଆଠ
ହ ହଁ ହଁ ବୋଧେ ଅଧିକ ହେଇଥିବ
ମାନେ ମାନେ କି ଖେଳ ନିିଶ କିରେ କି ଖେଳ ନିଶା ଭାଇ ମାନିବାକୁ ପଡିବ ଆଉ ଏମିତିଆ କଥା ଆଉ କିନ୍ତୁ କାହ୍ନା ଟା ଭଲ ପିଲାଟା ସତ କଥା ମାନେ ହେଲ୍ପିଙ୍ଗ କରିବାରେ କଣ ଏମିତି କଥାବାର୍ତ୍ତାରେ ସାହାଯ୍ୟ ସେଇ କଥା ଆମେ ଫିଷ୍ଟ କଲୁ ଆ ସେଇବା ଆମେ ଫିଷ୍ଟ କଲୁ କିନ୍ତୁ ମିଶି ନଥିଲୁ ସେଥିରେ ଆମେ ଆମ ପିଲା ସବୁ ଫିଷ୍ଟି ଗଲୁ ଏମତି ହଁ ଗୋଟେ ତୁ ଗୋ ମିଶିଥିଲୁ ଆଉ ଗୋଟାରେ ତୁ ମିଶି ନଥିଲୁ। ହଁ ତ ସେଇଟା ଯ ଆମେ କରୁଥିଲୁ। ତ ବୁଝା ବୁଝି କେହି ପିଲା କଲେନି। କାହ୍ନା ଲାଷ୍ଟ କୁ ମୋ ସହିତ କଥା ହେଲେ ତ ଆମେ ମିଶି ଟିକେ ବୁଝାବୁଝି କଲୁ ବୁଝିବା ତ ସବୁ ପିଲା ଯୋଗାଡ କଲୁ। କାହାର କେତେ ଟଙ୍କା ଆଦାୟ ହବ। କଣ ହବ ଏମିତି ସବୁ ବୁଝାବୁଝି କଲୁ ନା। ତ କ ସେଇଠୁ ଆମେ ଗଲୁ। ପିଲା ବୁଝା ବୁଝା ଯଉ ଗଲୁ ମୋର ଲାଷ୍ଟ ମୋମେଣ୍ଟେ ମନ ଅଛି। କିଛିଟା ମାନେ ସବୁ ଚାଖ୍। ପଇସା ପତ୍ର ସବୁ ସରିଗଲା। ଆଉ ନାହିଁ ପାଖରେ ନା କାରଣ ସବୁ କିଣା କିଣି ସରିଯାଇଛି ଇଏ ସିଏ। ଲାଷ୍ଟ ମୁମେଣ୍ଟ ରେ ପିଲାମାନଙ୍କର ଡିମାଣ୍ଡ ହେଲା। ଲାଷ୍ଟ ବୋଲେ ପିଲାମାନଙ୍କ ଡିମାଣ୍ଡ ହେଲା। ସାଲାଟେ ଟେ ହବ, ପାମ୍ପଡ ହବ, ଆଉ ଥଣ୍ଡା ଆସିବ ପ୍ଲସ। ହେଲା। କିନ୍ତୁ ସବୁ ପଇସା ଭାତ ଚିକେନେ ନାଇଁ ପଇସା ଦେଇଥିଲେ ନା ଆମେ ଯେତିକି ପଇସା ମାଗିଥିଲୁ ସିଏ ସେ ଅଢେଇଶ ଲେଖାଁ। ଅଳ୍ପ ପିଲା ଥିଲୁ ଆମେ ନାଁ।
ଆଁ।
ଅଳ୍ପ ପିଲା ଥିଲୁ ସେ ପାଞ୍ଚ ଛଅ ଜଣ ଖଣେ ଥିଲୁ ବୋଧେ। ହ୍ୟାଲୋ। ତ ଅଢେଇଶ ଲେଖା କରିଥିଲୁ ତ ଭାତ ଚିକେନେ ଯାହା ହବା କଥା ସବୁ ପଇସା ସେଇଥିରେ ସରିଗଲା। ଆମ୍ବୀ ଜା ଜାଣି ଶୁଣିକି ସାରିଦେଲୁ ମୁଁ କି କଣ ହବକି ଆଗକୁ ଆଉଁ। ଆଉ କିଛି ନଭାବି ନ ସୁଝି ଆମେ ଦିଜଣ ସବୁ ସାରିଦଲୁ। ଯାହାସବୁ କିଣା କିଣା ସବୁ ସାରିଦେଲୁ ତ ଲାଷ୍ଟ ତୋ ମୋମେଣ୍ଟେ ରେ ଡିମାଣ୍ଡ ହେଲା ନାଁ ନାଇଁ। ଖାଲି ସେମିତି କେନ୍ତି ଭାତ ଚିକେନେ ଆଉ
ଆମ୍
ସେଇ କଥା। ତିନିଟା ଆଇଟମ୍ ହେଇଥିଲା ଭାତ, ଚିକେନେ, ଆଉ ମିକ୍ସି।
ଆଉ ଟିକେ ଖର୍ଚ୍ଚ ନକଲେ କ ହବ।
ସେଇ କଥା କଲା ତିନିଟା ଆଇଟମ୍ ଗୋଟେ କ ଭଲ ଲାଗିବ ଗୋଟେ ସାଲାଟ ହବ ଗୋଟେ ପାମ୍ପଡ଼ ହବ ଗୋଟେ ଥଣ୍ଡା ହବ ଏମିତି ଗୋଟେ ଭଲ ଲାଗିବ। ତା ଆମେ ତ ଭାବିଲୁ ଟେ ପଇସା ସରିଯାଇଛି। ତା ବେଳେ ମୋ ପାଖରେ ବି ଏତେ ଟଙ୍କା ନଥିଲା ମୋ ପାଖରେ ସେଇ ମାନେ ଟଙ୍କା ଆ ଅଶୀ ଟଙ୍କା ନା ସତୁରି ଟଙ୍କା ଏମିତି ଖୁଚୁରା ଏମିତି ପଡୁଥିଲା। ମାନେ କୋଡିଏ ଟଙ୍କିଆ ଦଶ ଟଙ୍କିଆ କଏନେ ଏମିତି ସବୁ ଅଶୁ ଦଶ ସତୁରୀ ଟଙ୍କା ପଡିଥିଲା ମୁଁ ମୋର ସବୁ ବାହାରକିରି ମୁଁ କହିଲି ଏତିିକିରେ ତ ହବନି ହେଲା। ହଁ କାହ୍ନା ଦେଇଥିଲା କାହ୍ନା ପାଖାପାଖି ତିନି ତିନିଶହ ଟଙ୍କା ଖଣ୍ଡେଦେଇଥିଲା। ଆଉ ଭାଇ କାଡରେ ତେଲ ପକେଇଲା ସେ ପଇସା ବି ହିସାବ କଲାନି। ମାନେ ଦେଖେ ପିଲାମାନେ ତାଙ୍କ ଗାଡି ମାନେ ଆଣିଲେନି କାହ୍ନା ବି ତାଙ୍କ ଗାଡିରେ ପିଲାଙ୍କୁ ଛାଡିବାକୁ ଗଲା। ଆଉ ଭାଇ ମାନିବାକୁ ପଡିବ ରେସେପେକ୍ଟଡେସେ ସୁବିଧା ଅସୁବିଧାରେ କେତେବେଳେ କାହ୍ନା ଆମ ଭାଇ ମୁଁ ମୋ ମନ ଅଛି।
ସେଇ କଥା। କାହ୍ନା କଣ ସେଦିନ ଭାଇ ତୁ ଆସିଲୁ ଯୋଉ। ସେଦିନ ହଁ। ସେ ପୁଣି ମତେ ଫୋନ କଲା ମୁଁ ତା କତିକି ପଚାଶ ଟଙ୍କା ଟେ ପଠେଇଲି ଯାଇ ତେଲ ପକେଇଲା। ପ ନାଇଁ ଆସ୍ତୁ ଆସ୍ତୁ ତୁ ଗୋଟେ ନିଜେ ଦେଖିବା କଥା ଯଦି ତୋ ଗାଡିରେ ତେଲ ନାହିଁ ତୁ ଗାଡିଟା କାଇଁ ଆଣିକି ଆସୁଛୁ। ହଁ। ଯଦି ତ ଗାଡିରେ ତେଲ ନାହିଁ। ଭାଇ ତେଲ ପକେଇକି ଭାଇ ସେ ଝିଅ ଦିଟାଙ୍କୁ ନେଇକି
ସକାଳେ ଆଇଥିଲେ। ମାନେ ଏତେ ତେଲ ଟା ଟାଣୁଚି।
ସେ ହଁ। ସେ ଗାଡି କାଇଁ ଆଣୁଛଚି ବି ମୁଁ ଜାଣିନି।
ହଁ ପା
ହଁ।